ହଁ
ଏଇ ବସିଚି ଆଉ। ତମେ?
ମୁଁ ବି ଏଇ ବସିଛି ଆଉ। ଆମେ ଗୋଟେ ଟପିକ୍‌ ରେ କଥା ହେବା ଫେଷ୍ଟିଭାଲ ଉପରେ ହେଲା ମାନେ ପର୍ବ ପର୍ବାଣି।
ହଁ।
ତମେ କଣ୍‌ ଲାଗେ ପର୍ବପର୍ବାଣିୀ ଭଲ୍‌ ଲାଗେ ନା?
ହଁ ଆମର୍ ତ ଓଡିଆ ଆମର୍‌ ତ ବାର ମାସରେ ତେର ପର୍ବ। ସବୁ ପର୍ବ ଭଲ ଲାଗେ।
ଅଧିକ କୋଉ ପର୍ବ ଭଲ୍
ଅଧିକ ତ ଆମର ମୁଖ୍ୟତଃ ରଜ ପର୍ବ ଟା ଆମର ହଉଚି ବଡ କାହିଁକି ନା ସେଟା ପାଞ୍ଚ ଦିନ୍‌ ଧରିକି ଆମେ ପାଳନ କରନ୍ତି।
ହଁ।
ସେଇଟା ବହୁତ୍‌ ଦିନ୍‌ ଯେହେତୁ ପାଳନ ହୁଏ ସେଇ ପର୍ବ ଟା ବେଶୀ ଭଲ ଲାଗେ। ପିଲାମାନଙ୍କୁ ବି ଭଲ୍ ଲା ଗେ ଯେହେତୁ ଖରା ଚୁଟି ଥାଏ ସମସ୍ତେ ଏଁ ପର୍ବ ଟାକୁ ଟିକେ ଭଲ ଭାବରେ ରେ ପାଳନ କରିପାରନ୍ତି।
ହଁ।
ଆଉ ତମେ ରଜ ପାଇଁ ସବୁ କଣ କଣ ସବୁ ଆଣିଲଣି?
ମୁଁ ରଜରେ ଡ୍ରେସ୍ ହିଁ କରଥି ଅ ନର୍ମାଲ ଏମତି କୁର୍ତ୍ତା।
ଆଚ୍ଛା।
ଆଉ ସବୁ କାଲି ପାଇଁ ପୋଡ଼ପିଠା ହବା ପାଇଁ
ହଁ।
ପ୍ରସ୍ତୁତି ଚାଲିଚି ଆଉ।
ଆ ଏମ୍ ରଜ ତ ହଉଚି ମୁଖ୍ୟତଃ ଝିଅମାନଙ୍କର। ଝିଅମାନେ ସବୁ ରଜରେ ଯେମତି ନୂଆ ଡ୍ରେସ କରନ୍ତି। ଶାଢୀ କରନ୍ତି ମେହେନ୍ଦୀ ଲଗାନ୍ତି।
ଆଜି ରାତିରେ ତ ସମସ୍ତେ ଆଜି ହୋଉଚି ସଜବାଜ ଆଜି ତିବିର ସମସ୍ତେ ଯିଏ ସବୁ ସିଲେଇ ଦେଇଥି ହଁ ଯିଏ ସବୁ ସିଲେଇ କରିବା ପାଇଁ ସବୁ ଦେଇଥିବେ ଆଜି ସବୁ ଡ୍ରେସ ଆଣିବେ। ମାରିବା ପାଇଁ ଯୋଉ ମାନେ ସିଲେଇ କରି ତାପରେ ଅଳ ତା ଇଏ ଫିଏ ସବୁ ଯୋଉ ସବୁ ଟେସନାରୀ ଜିନିଷ ହେଲା ସବୁ।
ହଁ।
ଉ ସବୁ ନେଇକି ଆସଥିବେ ଫେରେ ମେହେନ୍ଦୀ ଲଗେଇବା ଗୋଟେ ମଜା ଥାଏ ଆଉ। ବନ୍ଧୁବାନ୍ଧବ ଆସିଥାନ୍ତି ଭଉଣୀ ଭଉଣୀ ଭଉଣୀ ମିଶି ବୁଲିବାକୁ ଯାଆନ୍ତି କାଲି। ଏମିତି ସବୁ ଆଉ ପୋଡ଼ପିଠା
ଦୋଳି ଲାଗେ କି ନାଇଁ?
ହଁ ଲାଗେ, ତୁମ ଆଡ଼େ?
ହୁଁ ଆମ ଆଡ଼େ ବି ତ୍ୟା ଆମର ଏଠି ତିନି ପ୍ରକାର ଦୋଳି ଲାଗେ। ଯେମତି କିି ବାଁ ଆମର ଲାଗେ ବାଉଁଶ ଦୋଳି। ସେଟା ମାନେ ପଟା ଦ୍ଵାରା ଲାଗେ ତା ଦେହରେ ଗୋ ଟେ ଟାଇମ୍ ଗୋଟେ ଥରରେ ଚାରି ଜଣ ମିଶିକି ସାଙ୍ଗ ହେଇକି ଖେଳିପାରିବ ଆଉ ଦୋଉଡାରେ ବନ୍ଧାଯାଏ ସେଟା ଜଣ ମାନେ ଝୁଲିବା ପାଇଁ ଆଉ ଚ କି ଦୋଳି ବି ଲଗାଯାଏ ଛୋଟ ପିଲାମାନେ ଖେଳନ୍ତି ରାଉଣ୍ଡ ହେଇକି ଘୁରିବେ ଆଉ ରଜରେ ତ ଏମତି ତ ସମସ୍ତେ ଏ ମାନେ ବଡ଼ ଠାରୁ ଛୋଟ ସମସ୍ତେ ମାନେ ଖେଳନ୍ତି ବଡ଼ ମାନେ ଯେମିତି କି ତାସ୍ ଖେଳନ୍ତି ଲୁଡୁ ଖେଳନ୍ତି। ପିଲାମାନେ କଁ କବାଡ଼ି ଖେଳନ୍ତି। ଝିଅମାନେ ସବୁ କୁଚି ଖେଳନ୍ତି ଆଉ
ହୁଁ। ଏମିତି ସବୁ ଆଉ ରଜ ପାନ ଖାଅ କି ନାଇ? ହଁ ର ସେଇ ତ
ପ୍ରସ୍ତୁତି ବି ହେଇ ସାରିଲାଣି ପାନ ହୁଁ ପାନ ଆମର ବହୁତ୍ ଉଡ଼େ କିଣା ହେଇକି ଆସଚି ଆଉ ଉଁ ଭ ଚା ନଡ଼ିଆ ତା ଧେରେ ଦିଆଯାଏ। ସେ ନଡ଼ିଆ ଆମେ ଘରେ ତାକୁ ଭାଙ୍ଗିକି ଛୋଟ ଛୋଟ କରି କା ଟିକି ତାକୁ ଘିଅ ଦେଇକି ଘରେ ଭାଜି ଦେଇଚୁ। ଆଉ ଧଣିଆ ବି ଆମର ବିଲରେ ଚାଷ କରାଯାଏ। ଧଣିଆ ଚାଷ ସେ ଧଣିଆକୁୁ ବି ମଧ୍ୟ ଭାଜିକି ଏ ତାକୁ ବି ରଖିଚୁ ଆଉ ମିଠା ମସଲା ଆଉ ପାନ ମସଲା ଲବଙ୍ଗ ଏଗୁଡା ସବୁ କିଣା ହେଇକି ଆସିବ ଆ
ଆଉ ସଜେଇବା ପାଇଁ ହଁ ସଜେଇବା ପାଇଁ ଚେରି ଚେରି ବି ଦିଅନ୍ତି। କେତେ ପ୍ରକାରର ପାନ ଥାଏ ହଁ ହଁ। ତ୍ରିଭୁଜ ତ୍ରିଭୁଜକାର ଏମତି କରିକି ସବୁ ପ୍ରକାରିଆ କେତେ ସୁନ୍ଦର ଦେଖିବା ପାଇଁ। ହଁ ବଜାରରେ ବହୁତ ପ୍ରକାରର ଜିନିଷ ମିଳୁଛି ଆଣ ଲେ ଆଉ ଇଏ କଲେ ଆଉ ପ୍ରକୃତରେ କହିବାକୁ ଗଲେ ରଜ ଟା ପୁରା ଝିଅ ମାନଙ୍କ ପାଇଁ ଝିଅ ମାନେ ସେଦିନ କାମ ଫାମ କରନ୍ତିନି ଗୋଟେ ମାନେ ହଁ କାମ କରନ୍ତିନି ପଖାଳ ବି ରାତିରେ ଖାଆନ୍ତିନି ନା କଣ ଏମିତି ଥାଏ ଏଇଠି କରନ୍ତିନି ନା କଣ
ହଉ କୁହ
ଆଉ କଣ ଆଉ କୋଉ ପର୍ବ ବଲେ
ଆଉ ୟାପରେ ତ ଆମର
ରଥଯାତ୍ରା ଭଲ ଲାଗେ ନା ନାହିଁ
ହଁଁ ରଥଯାତ୍ରା ଭଲ ଲାଗେ
ଯାଅ ଦେଖିବାକୁ
ଆଜ୍ଞା
ଯାଅ ଦେଖିବାକୁ ଯାଅ
ହଁ ମୁଁ ତ ରଥଯାତ୍ରା ଟା ଆମର ପୁରୀରେ ପ୍ରସିଦ୍ଧ ପୁରୀ ଛୋଟବେଳେ ଜେଜେଙ୍କ ସହିତ ରଥଯାତ୍ରା ସମୟରେ ଯାଇଥିଲି ଥରେ ଦି ଥର କିନ୍ତୁ ଏବେ ତ ରଥଯାତ୍ରା ସମୟରେ ଯାଇପାରୁନି
ହ୍ୟାଲୋ ହ୍ୟାଲୋ ଭଏସ୍ କଟୁଚି
ହଁ ଗାଁ ରେ ଭଲ ହୁଏ
ଓହୋ ତମ ଗାଁ ରେ ଭଲ ହୁଏ ରଥଯା
ହଁ ଆମର ଏଠି ବ ବଡ ଗୋଟେ ଜଗନ୍ନାଥ ହଁ ଜଗନ୍ନାଥ ମନ୍ଦିର ଅଛି ସେ ସେଠି ତିନି ଠାକୁର ରଥ ରେ ବିଜେ କରିକି ତାଙ୍କ ମାଉସୀ ମାଙ୍କ ଘରକୁ ଯାଆନ୍ତି ନଅ ଦିନ ଧରି
ହଁ ନଅ ଦିନ ଧରିକି ହଁ
ତାରେ ତାଙ୍କ ଭିତରେ ମନ୍ଦିରକୁ ମାନେ ତାଙ୍କ ଘରକୁ ଆସନ୍ତି
ହଁ ନୀଳଦ୍ରି ବିଜେ ନାମରେ ହଁ ଯେବେ ବିଜେ କରନ୍ତି ତାଙ୍କୁ ନୀଳାଦ୍ରୀ ବିଜେ ବୋଲି କୁହାଯାଏ, ହଁ। ତାପରେ ମଝିରେ ସିଏ ଯୋଉ ଲକ୍ଷ୍ମୀ କାଠ ଭାଙ୍ଗିକି ନିଅନ୍ତି ରୁଷି ଯାଆନ୍ତି। କାରଣ ନା ତାଙ୍କୁ ଭାଇ ନେଇ ନଥିଲେ କହିକି ତିିନ୍ ଭାଇ ଭଉଣୀ ପଳେଇ ଯାଇଥିଲେ କିନ୍ତୁ ତାଙ୍କୁ ନେଇନଥିଲେ ସେ ଅଭିମାନରେ ଯୋଉ ଆସିକି ମଝିରେ ହାଲୋ। ମଝିରେ ନିଅନ୍ତି।
ହଁ ତାପରେ ନୀଳାଦ୍ରୀ ବିଜେ ପରଦିନ ବି
ହଇରାଣ କରନ୍ତି ସବୁ।।
ହଁ ସେ ଯେତେବେଳେ ରଥରେ ଥାଆନ୍ତି ସେତେବେଳେ ସୁନା ବେଷ ଧାରଣ କର ଆଉ ବି ଯୋଉ କଣ ସେଟା ଇଏପା ଅଧର ପଣା ବି ଦିଆ ହୁଏ ରଥରେ ଭଙ୍ଗାଯାଏ। ହଁ ତାପରେ ଲାଷ୍ଟରେ ଥାଏ ଯୋଉଟା ଶେଷରେ ହୁଏ ନୀଳାଦ୍ରି ବିଜେ ଯୋଉଥିରେ କି ଲକ୍ଷ୍ମୀ କେମିତି ମନେଇବେ ସେ ଯୋଉ ରୁଷି ଯାଇଥାନ୍ତି ତାଙ୍କ ପାଇଁ ମିଠା ନେଇକି ଯାଆନ୍ତି। ରସଗୋଲା ନାଇଁ ହଁ ରସଗୋଲା ନେଇକି ତାଙ୍କୁ ମନେଇ ନିିଅ
ଆଉ ୟା ପରେ ତ ପୁଣି ଆସେ ଆମର ଉଁ ଉଁ ଶାବଣ। ଶ୍ରାବଣ ମାସରେ ଜଳ ଧାରା କରନ୍ତି ଯୋଉ ଶିବ
ଜଳ ଯାତ୍ରା କରନ୍ତି ହଁ ହଁ ବୋଲବମ ବୋଲି କୁହାଯାଏ ତାକୁ ହଁ। ସବୁ ଯାହାର ମାନସିକ ଥାଏ ସେମାନେ ସବୁ ପାଦରେ ଚାଲି ଚାଲି ଏ କାନ୍ଧରେ କାଉଡି ହଁ। ନାନ୍ତି ଏମିତି
ଗୋଟେ ମାସ ଧରି ଆମିଷ ଖାଆନ୍ତିନି ନା ନଖପଖ କାଟନ୍ତିନି ଦାଢି ବି କାଟନ୍ତିନି।
ହଁ ହଁ ଅଏ ପ୍ରଥମେ ତ ଜାନୁଆ ନାଇଁ ନାଇଁ ଜାନୁଆରୀ ମାସରୁ ଆମର ସରସ୍ଵତୀ ପୂଜାରୁ ହିଁ ଆରମ୍ଭ ହୋଇଯାଏ ସବୁ। ପର୍ବପର୍ବାଣି ନାଇଁ। ହଁ ତାପରେ ଏମିତି ସବୁ ହଁ ତାପରେ ଏଇ ଯୋଉ ଅକ୍ଟୋବ ଇଏ ସରିଯିବ ତାପରେ ରଥଯାତ୍ରା ସରିଲେ ର ରଥଯାତ୍ରା ପରେ କାଉଡିଆ ଭାଇ ମାନେ ଇଏ ନେଲେ ଶ୍ରାବଣ ମାସ। ତାପରେ ହିଁ ଚାଲି ଯୋଉ କଣ ପଳେଇ ଆସେ ଆମର ଯୋଉ ଦୁର୍ଗା ପୂଜା ହଁ ଖୁଦୂରୁକୁଣି ହଁ। ଖୁଦୁରୁକୁଣୀ ଖୁଦୁରୁକୁଣୀ ଝିଅମାନଙ୍କର ହଁ ହଁ। ହଁ ମଙ୍ଗଳାମାଙ୍କୁ ପୂଜା କରାଯାଏ। ସିଏ ପୁରା ତାଙ୍କ ନା ଥିଲେ ତପୋଇ।
ଏ ହଁ ହଁ।
ତଅପୋଇଙ୍କର ସା
ଝିଅମାନେ ସବୁ ଭୋରୁ ଉଠିକି ଯାଆନ୍ତି ଫୁଲ ଚୋରି କରିବା ଲାଗି। ହିଁ ହିଁ
ହଁ ଫୁଲ ଚୋରି କରିବାକୁ। ହଁ ଏବେ କିନ୍ତୁ ସବୁ କେମି ତି ସବୁ ବଦଳି ଗଲାଣି ସବୁ ହୁଁ।
ଉତ୍ତମ ହେଇଗଲାଣି।
ହଁ ଏବେ ସବୁ ପରିବର୍ତ୍ତନ ହେଇଗଲାଣି। ଏବେ ଏବେ ସମସ୍ତେ ଚାହୁଁଛନ୍ତି କେମିତି ମାନେ ସ୍ଵାଧୀନତା ପାଇବେ ନା ମାନେ ସମସ୍ତେ କେମିତି କିଏ କାହା ଉପରେ ଡି ମାନେ ନିର୍ଭର କରିବେନି ତ କିଏ କୋଉଠି ରହିକି ପଢାପଢି କରୁଛନ୍ତି ସବୁ ବାହାରେ ତ ମାନେ ସେଇ ମଜା ଟା କମି କମି ଯାଉଚି ଆଉ। ଯୋ ଆଗ ଇଏ କିନ୍ତୁ ଚାଲିଚି ତଥାପି।
ହଁ ହଁ।
ହଁ।
ହଁ।
ସେମିତି ସେ ପାଞ୍ଚ ରବିବାର କରାଯାଏ।
ହଁ।
ତ ସେଇ ମାଆଙ୍କ ଠାରୁ ହିଁ ଆରମ୍ଭ ହେଇଯାଏ ମାନେ ମାଙ୍କର ସବୁ ଆଗମନ ତାପରେ ତ ଦୁର୍ଗା ପୂଜା ହୁଏ।
ହଁ।
ଇଏ ବି ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଏମତି ଦଶ ଥର ହେଇକି ମା ତାପରେ ମେଲାଣି ନିଏ ତା ପରେ ସିଏ ସରିବ କି ନାଇଁ ତାପରେ ଢେଙ୍କାନାଳ ଆଉ କେନ୍ଦ୍ରାପଡାରେ ସେ ଫେମସ୍ ହେଇଯାଏ ଗଜଲକ୍ଷ୍ମୀ ବି
ହଁ।
ଜାଣିଚ ନା ନାଇଁ
ହଁ ହଁ ଗଜଲକ୍ଷ୍ମୀ।
ହଁ ଗଜଲକ୍ଷ୍ମୀ। ସେଇ ବି ସେମିତି ନଅ ଦିନି କି ଆଠ ଦିନି କି ଯିଏ ଯୋଉଠି ରଖି
ହଁ।
ସେମିତି ପୂଜା ପାଇକି ସିଏ ବି ତାଙ୍କର ବି ଭସାଣି ହୁଏ। ସେ ଗଲା ପରେ କାଳୀ।
ଯୋଉଦିନ ଶ୍ରୀରାମ ଅଯୋଧ୍ୟାକୁ ମାନେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଦିନକୁ ତ ପାଳନ କରାଯାଏ ଦୀପାବଳୀ। ହଁ।
ରାମଚନ୍ଦ୍ର ମା ସୀତା ଆଉ ତାଙ୍କ ଭାଇ
ଲକ୍ଷ୍ମଣ।
ଲକ୍ଷ୍ମଣ।
ହୁ।
ଯୋଉ ଦିନ ଫେରିଥିଲେ ସେଇଦିନ ହିଁ ଆମେ ଆଉ ତାପରେ ବି ଅଯୋଧ୍ୟାରେ ବି ଯୋଉ ରାମ ମନ୍ଦିର ହେଲା ସେ ଭଉତୁ ଦୀପ ଦାନ ହେଇଥିଲା ଇଏ କରିଥିଲା।
ହଁ।
ତାପରେ ହଁ ସେକୁ ଆମେ ଦୀପାବଳି ବି ବିଏ କଲୁ ତାପରେ ବଡ଼ ବଡ଼ୁଆ ବି ଡ କୁହାଯାଏ ଯୋଉ ମାନେ ସବୁ ଆମ ପିତୃ ମରି ଯାଇଚନ୍ତି ତାଙ୍କୁ ବି ତା ପୂର୍ବରୁ ସବୁ ଶ୍ରାଦ୍ଧ ବି ଦିଆଯାଏ। ତାକୁ ମଉଳା ଶ୍ରାଦ୍ଧ ବୋଲି ବି କୁହାଯାଏ। ହଁ ମଳ ହଁ ଶ୍ରାଦ୍ଧ ବି କୁହାଯାଏ ତାପରେ ଆମେ ଦୀପାବଳୀ ଏ କରୁ। ବାଣ ଫୁଟାଉ ଛୋଟମାନେ ବି ଖୁସି ହୁଅନ୍ତି ବଡ ପିଲା ବି ଖୁସି ସାରା ଇଏ ଆଉ ବହୁତୁ ଦୁର୍ଘଟଣା ବି ଘଟିଥାଏ ବେଳେ ବେଳେ ଅସାବଧାନତା ଯୋଗୁ। ଘରେ କି ଦୋକାନ ରେ ନିଆଁ
ଜଗିବେନି ଏଇ
ହଁ। ସେଇଥିରେ ବି କିଛି ସମ୍ମୁଖୀନ ହବାକୁ ପଡେ। ହଁ ଘରେ। ତାପରେ କଣ ଆସେ?
ତାପରେ ତ ଆମର କାଳୀ ପୂଜା ସବୁ
ତାପରେ ପଞ୍ଚୁକ ହଁ କାଳୀ ପୂଜା ଇଏ ସେ ହଁ କାଳୀପୂଜା ତାପରେ ତାପରେ ପଞ୍ଚୁକ ପଡିଯାଏ।
ହଁ କାର୍ତ୍ତିକ
କାର୍ତ୍ତିକ ମାସ ହଁ ସେ ହଁ ହବିଷ କାର୍ତ୍ତିକ ମାସ ଗୋଟେ ଧର୍ମ ମାସ।
ହଁ।
ଧର୍ମ ମାସ ବୋଲି କୁହାଯାଏ।
ହଁ ହଁ।
ହଁ ସେଠିରେ ବହୁତ ପୁଣ୍ୟ ଫଳ ବି ମିଳେ। ହଁ ସିଏ ବି ପାଞ୍ଚ ଦିନ ଧରି ହୁଏ। ମଉରା ପାଖରେ ହଁ ହଁ ପାଖରେ ମୁରୁଜ ପକେଇଦିଏ
ହଁ।
ପାଞ୍ଚ ଦିନ ଧରି ତମ ତମ ଆଡେ କେମିତି ହୁଏ ଆମର କଣ ହୁଏ କହିଲ ସକାଳୁ ପୁରା ଚାରିଟା ରାତିରୁ ଉଠୁ ହେଲା
ହୁଁ।
ଗ୍ରାମର ସ୍ନାନ ସାରି ତାପରେ ଆଗରୁ ଯେତେବେଳେ ମାଟି ଚଉରା ଥିଲା ତାକୁ ଲିପି ଦେଇ କି ପଳଉ ହେଲା ଫୁଲ ଫୁଲ ତୋଳି କି ତ ତା ସେଟି ଗୋଟେ ଦୀପ ଟେ ଦେଇ ଦୀପ ଦାନ କରିକି ତାପରେ ଆମେ ଆମର ଏଠି ଶିବ ମନ୍ଦିର ଥାଏ ସେଠି ତାପରେ କୀତ୍ତନିଆ ମାନେ ଯୋଉ ସବୁ ଗାଁରେ ଥାନ୍ତି ଝାଞ୍ଜ ଫଳ ତାଳ ଯ ସେମାନେ ବି ନିଜର କାମ ସାରି ସ୍ନାନ ପା ହଁ ସି ସବୁ କରିକି ସିଏ ସେଠୁ ଯାଆନ୍ତି ସିଏ ବି ଯାଆନ୍ତି। ସେଠି ସେ ଯଉ ନନାଝୀ ସିଏ ପୁରା ପ୍ରାତ ମାନେ ଆଳତି କରନ୍ତି ହେଲା